ହ୍ୟାଲୋ।
ନମସ୍କାର ରାକେଶ କେମିତି ଅଛୁ?
ହଁ ନମସ୍କାର ଆଶୁତୋଷ ଭଲ ଅଛି। ତୁ କେମିତି ଅଛୁ?
ଆ ମୁଁ ମଧ୍ୟ ଭଲ ଅଛି, ବହୁତ ଦିନ ପରେ ଦେଖା ହେଲା।
ହଁ ସତରେ। ଆଜି କାଲି ସମସ୍ତେ ନିଜ ନିଜ କାମରେ ହିଁ ବ୍ୟସ୍ତ ରହୁଛନ୍ତି।
ଠିକ୍ କଥା, ତମର ଦିନ କେମିତି କଟୁଛି?
ହଁ ସେମତି। ନର୍ମାଲି ସକାଳୁ ଉଠେ, ଟିକେ ବ୍ୟାୟାମ କରେ, ତାପରେ କଲେଜ। ତାପରେ ପଢା ସମୟ ତାପରେ ପଢାରେ ଟାଇମ୍ ଦଉଚି।
ବହୁତ ଭଲ, ମୁଁ ତ ଆଲାର୍ମ ବାଜିଲେ ମଧ୍ୟ ଉଠି ପାରେନି।
ଆଚ୍ଛା ଆଚ୍ଛା। ବଢ଼ିଆ ଆଉ ମୋ ମୋର ମଧ୍ୟ ପୂର୍ବରୁ ସେଇ ଅବସ୍ଥା ଥିଲା, କିନ୍ତୁ ଏବେ ଅଭ୍ୟାସ ହେଇଗଲାଣି। ଏବେ ଧୀରେ ଧୀରେ ଉଠିଆରେ ଲାଗିଚି ସକାଳୁ।
ସକାଳେ କେତେବେଳେ ଉଠୁଛୁ?
ସେଇ ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ଉଠିଯାଏ।
ଆରେ ବାପରେ ମୁଁ ତ ସାତଟା ପୂର୍ବରୁ ଉଠିବାକୁ ଭାବି ମଧ୍ୟ ପାରେନି।
ଆରେ ବାପରେ। ସେ ତ ମୋଠୁ ଅଧିକ ଅଳସୁଆ, ଶୀଘ୍ର ଉଠିଲେ ଦିନଟା ଭଲରେ କଟେ ମୋ ଅନୁସାରେ।
ସତେ କଥା ଉଠିଲା ପରେ କଣ କରୁଚୁ?
ମୁଁ ଉଠିକି ଫାଷ୍ଟ ପାଣି ପିଏ, ତାପରେ ସେ ଛାତ ଉପରୁକୁ ଯାଇ ସେ ବ୍ୟାୟାମ୍ ଫ୍ୟାମ୍ କରେ, ଦୌଡା ଦୌଡି କରେ।
କେତେ ସମୟ ଦୌଡୁଛୁ?
ସେଇ କୋଡିଏ ତିରିଶ ମିନିଟ ଖଣ୍ଡେ ଦୌଡା ଦୌଡି କରେ ବାସ୍।
ଭଲ କଥା, ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ।
ହଁ ସେମିତି ସ୍ୱାସ୍ଥ୍ୟ ବି ଭଲ ରହିଲେ, ତ ସବୁ ଠିକ୍ ଠାକ୍ ଚାଲିବ ନା।
ହଁ ଶରୀର ଏବଂ ମନ ଦୁହେଁ ସୁସ୍ଥ ରୁହେ।
ଆଚ୍ଛା ଆଚ୍ଛା ହଁ ତାପରେ ଛୁ ହଁ ତାପରେ ଜଳଖିଆ କରୁଛୁ?
ହଁ ଯାହା ତିଆରି କରନ୍ତି ସେଇଟା ଖାଏ।
ଆଚ୍ଛା ଆଜି କଣ ଖାଇଛୁ?
ଚକୁଳି ଆଉ ମଟନ ତରକାରୀ।
ଆଚ୍ଛା ଆଚ୍ଛା ମୋର ତ ସେଇଟା ଫେବରାଇଟ୍। ଆଉ ତୁ ଆଜି କଣ ଖାଇଲୁ?
ମୁଁ ବ୍ରେଡ ଓ ଚାହା ଖାଇଛି।
ଆଚ୍ଛା ଆଚ୍ଛା ଆଚ୍ଛା ଖାଲି ସେତିକି?
ଆ ନା ଆ ମାଡ ବି ଖାଇଛି।
ଆଚ୍ଛା ଆଚ୍ଛା ମାଡ ବି ଖାଇ ଦେଇଛୁ, ଆରେ କମ ଦୁଷ୍ଟାମି କରିଦେଇଚୁ ନା ସକାଳେ ଜଳିଖିଆ ଭଲରେ ଖାଇବା ଉଚିତ୍।
ହଁ ଆ ତୁ ବୁଲିବାକୁ ଯାଉଛୁ କୁଆଡେ?
ମୁଁ ସେଇ ଯାଇନି, ଏବେ ସେ ସାଇ ମନ୍ଦିର ଆଡେ ଟିକେ ଭାବୁଛି ଯିବି କୁଆଡ଼େ ବୁଲାବୁଲି ହେଲା, ଆଜି ତୋର କଲେଜରେ କଣ ପଢା ହେଲା?
କଲେଜ ଆଜି ଯାଇନଥିଲି, ଶୋଇ ପଡିଥିଲି ସାତଟା ପର ଯାଏଁ ଆ ଆଠଟାରେ କଲେଜ ଥିଲା।
ଆଚ୍ଛା ଆଚ୍ଛା ସାତଟାରେ କଲେଜ ଥିଲା। ଏ ଆଉ ତ ଆମର ଆଜି ସେମିତି କେମେଷ୍ଟ୍ରି, ଫିଜିକ୍ସ ମ୍ୟାଥ କ୍ଲାସ ଆଜି ହେଲା। ତମର କେମିଷ୍ଟ୍ରି କେମିତି କଣ ହଉଛି ପଢାପଢି?
ଆମର ତ ବୋର୍ଡସ ଥି ଥିଓରି ପଢଉଚନ୍ତି। ଏ ତମର କଣ ପଢ଼ା ହଉଚି?
ସେମ୍ତି ଏବେ ଆଜି ତ ପ୍ରାକ୍ଟିକାଲ୍ ଟା ଜଷ୍ଟ୍ ହେଲା, ସେ ପ୍ରାକ୍ଟିକାଲ୍ ଟାଇଟ୍ରେସନ୍ ଉପରେ ପ୍ରା କ୍ଟିକାଲ୍ ଟା ହେଇଥିଲା ମାନେ ଯୋଉ ଟାଇଟ୍ରେସନ୍ କରିଆକୁ ସେଥିରେ ତ ମୋର ଫାଷ୍ଟ ଥର ତ ଭୁଲ୍ ହେଲା ତାପରେ ଫୁଣି ସେକେଣ୍ଡ ଥାର୍ଡ ଫୋର୍ଥ ବେଳୁକୁ ତାପରେ ଠିକ୍ ଠାକ୍ ହେଇଗଲା। ଟିକେ କଷ୍ଟ ଲାଗୁଚି କିନ୍ତୁ ହାଁ।
ଦେଖିକି କରିବ ଟାଇଟ୍ରେସନ୍ ଟିକେ ଭୁଲ୍ ଭାଲ୍ ବାହାରେ କାଲ୍କୁଲେସନ୍ କଲା
ହଁ ଟିକେ କାଲ୍କୁଲେସନ୍ ସେମ୍ତି ସେଇ ଆଉ ଗୋଟେ ତ ସେମ୍ତି ସେଇଟା ବି ଟିକେ ସୋ ହଉଚି।
ଓହୋ ତମର ବାହାଘର ବାପା ବୁଝୁଥିଲେ କଣ ହେଲା?
ନାଇଁ ସେ ଏବେ ଯାଏ ଏତେ କିଛି ବୟସ ହେଇନି, ସେ ବୟସ ହେଲେ ଦେ ଖିଆ ଏବେ ତ ବାବା ମନା କରିଦେଇଚିନ୍ତି, ଟିକେ ଚାକିରି ବାକିରି ହଉ। ପଇସା ଇନକମ୍ କରେ ତାପରେ ଦେଖିଆ କଣ କରିଆ।
ତୁମର ଗୋଟେ ବୁଲେଟ୍ ବାହାନ ଆସିଥାନ୍ତା।
ଆଚ୍ଛା ହଁ ମୋର ବୁଲେଟ୍ ବାହାନ ଆସିଥାନ୍ତା, ଏବେ ସେମ୍ତି ଦୁଇ ଚକିଆ ବାହାନ ଗୋଟେ ଅଛି ମୋ ପାଖେରେ। ହେଲା ଭଲ ଚାଲ୍ଚି ଏବେ ବୁଲେଟ୍ ନୁହଁ, ବୁଲେଟ୍ ଟା ପରେ କିଛି ଦିନ୍ ପରେ ପଇସା ଫଇସା ଟିକେ ଇନକମ୍ ହେଲା ପରେ ସେଇଟା ଆଣିଆ, ଆଉ ତୋର ସେମତି ସବଜେକ୍ଟ ଉପରେ କଣ ମାନେ ପସନ୍ଦ କଣ?
ମତେ ସବଜେକ୍ଟ ତ କିଛି ଭଲ ଲାଗେନି। ଯାହା ଭଲ୍ ଲାଗେ ସେଇ ଜୁଲଜି ଆଉ କଣ।
ଆଛା ଜୁଲୋଜି, ଜୁଲୋଜି ରେ ସେମ୍ତି କୋଉ ପାଟ୍ ଟା ଭଲ୍ ଲାଗେ ତମୁକୁ।
ଜୁଲୋଜି ର ପାଟ୍ କଣ, ଜୁଲୋଜି ତ ବହିକୁ ମୁଁ ପାଟ୍-ପାଟ୍ କରିଦେଇଚି। ତଥାପି ସେଥିରୁ ମତେ ଫ୍ଲାୱାର୍ ରିପ୍ରଡକ୍ସନ୍ ଭଲ୍ ଲାଗେ। ତାପରେ ରିପ୍ରଡକ୍ଟିଭ୍ ହେଲ୍ଥ। ତାପରେ ଏମିତି କିଛି
ଆଚ୍ଛା-ଆଚ୍ଛା ତାହେଲେ ତମର ତ ଭଲ ଚଏସ୍, ମାନେ ହଁ ସେମ୍ତି ପାଟ୍-ପାଟ୍ କରି କ ପଢିଲେ ସେମ୍ତି ମାନେ ଟିକେ ସହଜିଆ ହୁଏ ମାନେ। ପାଠ ବୁଝିଆକୁ ପଢିବାକୁ ଜଲ୍ଦି ସରିଯାଏ ଜଣା ପଡେନି।
ହଁ ସେଇଟା କଲେଜ୍ ବି ନେଇକି ଯାଇହବ ପରୀକ୍ଷା ଟାଇମ୍ ରେ ପାଟ୍ ଥିଲେ।
ହଁ-ହଁ ନହେଲେ ଏତେ ସାରା ବହି ପୁରା ନେଇକି ଗଲା ବେଳକୁ ଫେରେ ଅସୁବିଧା ଟିକେ-ଟିକେ କରି ନେଇଯା ସବୁଠୁ ଆଚ୍ଛା-ଆଚ୍ଛା ଏମ୍ତି କଥା ତାହେଲେ, ଆଉ ତୋର ଆଉ କଣ ଆଉ କଣ କେବେ ଯାଇଛୁ ସେ ଜଙ୍ଗଲ୍ ଫଙ୍ଗଲ୍ ରେ କେବେ କ୍ୟାମ୍ପିଙ୍ଗ ବାଗେରା କରିବାକୁ ଯାଇଛୁ?
ନା ସେମିତି ଆଉ ଯାଇନି, ଆଜି କିନ୍ତୁ ଯାଇଥେଲି ପୁରୀ ଆଡେ ଯାଇଥିଲି ଗୋଟେ ଯଜ୍ଞ କରିଆକୁ।
ଆଚ୍ଛା ଯଜ୍ଞ କରିଆକୁ, ଆଚ୍ଛା କୋଉ ଜଜ୍ଞ?
ଏଇଟା ଏ ଜଣା ନାହିଁ ବାପା ମା କହିଲେ ଯଜ୍ଞ ହଉଚି ତମର ମଙ୍ଗଳ କାମନା ପାଇଁ। ତମେ ଭାଇର ମୋର ଯାଇଥିଲୁ।
ଆଚ୍ଛା-ଆଚ୍ଛା ମଙ୍ଗଳ କାମନା ପାଇଁ ଯଜ୍ଞ। ଆଚ୍ଛା ବଢ଼ିଆ ଆଉ, ଆଉ ତୁ ମୋବାଇଲ୍ କେତେଦିନ୍ କେତେ ସମୟ ୟୁଜ୍ କରୁଚୁ ଗୋଟେ ଦିନରେ?
ମୁଁ ସେଇ ଦି ତିନି ଘଣ୍ଟାରୁ ଅଧିକ ଦେଖେନି।
ଆଚ୍ଛା-ଆଚ୍ଛା ଏତେ କମ୍। ମୁଁ ତ ମାନେ ଚେଷ୍ଟା କରୁଚି ବହୁତ୍ କମ ୟୁଜ୍ କରିବାକୁ କିନ୍ତୁ ମୋ ଦ୍ଵାରା ତ ହଉନି। ତୁ ଏତେ କମ୍ ୟୁଜ୍ କରିଦଉଚୁ ବଢ଼ିଆ ଆଉ। ହେଲା, ମାନେ ମୋବାଇଲ୍ ରେ ତୁ କଣ ଦେଖୁ?
ମୁଁ ସେଇ ଫି ଫାୟାର ପୋକୋ।
ଆଚ୍ଛା ଆଚ୍ଛା ସେ ଯୋଉ ମାଗଣା ନିଆ ପୋ ସେମିତି ନୁହଁ। ବଢିଆ ଆଛା ଆଉ। ଆଚ୍ଛା ଆଚ୍ଛା ଆ।
କ୍ରିକେଟ୍।
ହଁ କ୍ରିକେଟ୍ ବି ମତେ ଖେଳିବାକୁ ଭଲ ଲାଗେ ଆଜି ତ ମୋର ଗୋଟେ ସାଙ୍ଗ ଟା କ୍ରିକେଟ୍ ଖେଳିବାକୁ ଡାକୁଥିଲା। ଗ୍ୟାସ ଫିଲ୍ଡ ଠି ତୁ କ୍ରିକେଟ୍ ଖେଳିବାକୁ କୋଉଠି ଯାଉ ତୁ କ୍ରିକେଟ୍ ଖେଳା ଖେଳି କରୁ।
ନାଇଁ କ୍ରିକେଟ୍ ଖେଳେନି ସେମିତି ବେଳେ ବେଳେ ମୋବାଇଲରେ ଯାହା ଖେଳି ଦିଏ।
ଆଛା ମୋବାଇଲ ରେ ଖେଳୁ ବଢ଼ିଆ ଆଉ। ଆଚ୍ଛା ଆଚ୍ଛା ନାଇ ମୁଁ ଭାବିଥିଲି ସେମିତି ସେ ଗ୍ୟାସ୍ ଫିଲ୍ଡକୁ ଯାଇକି ସେଠି ଯାଇକି ମୋବାଇଲରେ ଖେଳିବି ବୋଲି। କିନ୍ତୁ ଛାଡ ମୁଁ ଆଜି ଏପଟୁ ଗୋଟେ ଅଲଗା କାମରେ ପଳେଇଆଇଚି ସାଇ ମନ୍ଦିର ଆଡେ ଆ ତୁ ଖାଲି ସମୟରେ କଣ କରୁ ମାନେ ଫ୍ରି ଟାଇମ ରେ ବସି କଣ କରୁ?
ମୁଁ ପାଠ ପଢେ ବସିକି ଏ ଜୁଲୁଜି ଛାଡିକି ଚାହା ବିଷୟ ଥାଏ ତାକୁ ପଢେ ଯେମତି ଇତିହାସ।
ହୁଁ ଆଚ୍ଛା ଇତିହାସ ଭୂଗୋଳ ସଂସ୍କୃତ।
ନା ସଂସ୍କୃତି ସଂସ୍କୃତି। ନା ଏତେ ବି ନ ନାହିଁ।
ଆଚ୍ଛା ଆଚ୍ଛା। ନାଇଁ ମୋର ତ ସଂସ୍କୃତ ଚିତ୍ରାଙ୍କନ ବହୁତ ଫେଭୋରିଟ ଚିତ୍ର ତ ବହୁତ ଭଲ ହୁଏ ମାନେ ନର୍ମାଲି ମତେ ବହୁ ପଲା ଏମିତି ମୋଠୁ କୋ ପଇସା ନେଇକି କୁହନ୍ତି ଯେ ଚିତ୍ର କରିବାକୁ ତୁମର ଚିତ୍ର ହୁଏ ସେମିତି ଭଲ।